ମ।
ହଁ ନମସ୍କାର କୁହନ୍ତୁ?
ହଁ କେନ୍ତି ଅଛନ୍ତି ଭଲ ଅଛନ୍ତି?
ହଁ ସବୁ ଭଲ ଆଉ।
ଆଉ ଗୁଟା କାମ ଥିଲା ଟିକେ ଆପଣଙ୍କ କତିରେ। ବୁଝିଲେ କି ଆଉ ରାତି ପାଇଲେ ରାତି ପାଇଲେ ଭଉଣୀ ବାହାଘର।
ହଁ।
ଆଉ ଆପଣ ଆପଣଙ୍କ ସହ ପରିବାର
ଆଚ୍ଛା।
ଆସିକି ଆମର ମଣ୍ଡପ ଗାନ୍ଧିଛକ ମଣ୍ଡପ
ହଁ।
ଆସିକି ପହଞ୍ଚିବେ।
ନା ଭଉଣୀ ଫୋନ କରିଥିଲେ, ସେ ଫୋନ କରିଥିଲେ ମତେ ଦିଇ ଦିନ ତଳେ ଫୋନ କରିଥିଲେ ଆଉ ସେ ଦେଖା ହେଇଥିଲେବି ବି ମତେ କହୁଥିଲେ।
ଆଜ୍ଞା।
ହଁ ଆମେ ଯାଇ ପହଞ୍ଚିବୁ ଆଉ କିଛି ଅସୁବିଧା ନାହିଁ ଆମେ ଯାଇ ପହଞ୍ଚିବୁ ଠିକ୍ ଟାଇମରେ।
ଆଜ୍ଞା ଆପଣ ଟିକେ ଆସିିବେ ଆମ ଆମ ମାନଙ୍କୁ ସହଯୋଗ ଟିକେ କରିବେ।
ହଁ।
ଆମ କାମରେ ଆଉ ବର ଆସି ପହଞ୍ଚିବ ସାତଟା ବେଳକୁ।
ସାତେଟା ବେଳେ ବର ଆସିବ, ଆଚ୍ଛା ଏତେ ଶୀଘ୍ର କଣ ମାନେ
ରାତି ବାହାଘର ହଉଛି ସାତଟା ଆସିକି ବର ପହଞ୍ଚିବ।
ଆଛା ମୁଁ ମୋ କହିବା କଥା ବସ୍ ବର ତ ଆସନ୍ତି ଦଶଟା ରାତିରେ ଆସନ୍ତି ନା ଏଇ ଏତେ ଶୀଘ୍ର କଣ ଆସିବେ?
ନା ନାଁଇ ସାତଟା ଆଠଟା ଆସି ବର ପହଞ୍ଚିବ ତାଙ୍କ ଚର୍ଚ୍ଚା କରିକି ବାହାରିଲା ବେଳକୁ ନଅଟା ଦଶଟା ହେଇଯିବ ନା।
ଓ ଆଚ୍ଛା ମାନେ ବର ଆସି ପହଞ୍ଚିବେ ଆମ ଗାଁ ମୁଣ୍ଡରେ ସାତଟା ବେଳେ।
ଆଜ୍ଞା।
ଆଉ ସେଠି ଖିଆପିଆ ଭଲ ମନ୍ଦ ଟିଫିନ୍ କରି ବାହାରୁ ବାହାରୁ ହେଇଯିବ ନଅଟା ଆଉ ନା କଣ?
ନଅଟା ଦଶଟା ଖଣ୍ଡେ ହେଇଯିବ।
ହଉ, ଆଚ୍ଛା।
ଆପଣ ଟିକେ ବର ଗାଡି ସହିତ ଟିକେ ଯିବେ। ଗାଁ ଗହଳି ରାସ୍ତା ଟିକେ ଦେଖେଇ ବାଟ ଘାଟ ନେଇକି ଯିବେ କାହିଁକି ନା ଜାଣି ଜାଣିଥିବେ ତ ଗାଁରେ କୋଉ ଭଳିଆ ପାଣି ବାଣି ରହୁଛି ବର୍ଷା ଦିନ।
ହଁ ଏଇ ଗାଁରେ ସେଠି ଆମର ସେ ଯୋଉ ମିଞ୍ଜା ଆଉ ଗୋଟେ ହେ ଡି ଚଉପାଡି ଭଳି ଚା ଚଉପାଡି ଭଳିଆ କରିଦେଇଛି ପା ତମେ ଜାଣିଛ ନା?
ଆଜ୍ଞା ଆଜ୍ଞା। ହଁ ଟିକେ ଯାଇଥିଲୁ ତମ ଗାଁ ଆଡ଼େ ବୁଲିବାକୁ।
ହଁ।
ସେଇଆ କୁ ଦେଇ ଦେଖିଥିଲେ ତ ସେଇଆ କୁ ମୁଁ କହୁଥିଲି ଟିକେ ଆସି ପହଞ୍ଚିଲେ
ସିଏ କେମତି କରିଚି ସିଏ କେମିତି କରିଚି ଦେଖିଛୁ ନା?
ହଁ।
ମାନେ କଣ ସେ ମାନେ ଗଟା ମନୁଷ୍ୟତା ତା ଭିତରେ କିଛି ନାହିଁ ଆ ମଣିଷ ଗନ୍ଧ ନାହିଁ ତା
ବୁଝୁଛି ବୁଝୁଛି। ବୁଝୁଛୁ କଣ କରିବା ସମେତେ ଯଦି ରାମ ହେଇଯିବେ ରାବଣ କୁଆଡ଼େ ଯିବେ ବୁଝିଲେ କି? ଭାଇ ବନ୍ଧୁ ଶୁଣନ୍ତୁ ଯାହା ହେଲା ହେଲା ସେ ଯା ଶୁଣନ୍ତୁ
ସେ ଅମକେଇ ଲୋକ ସେ କିଛି ଦିନି ସେଠି ପକେଇଲା ତାଳ ଭଙ୍ଗା ପକେଇଲା। ଆଉ ସେ ପାରିଲାନି କହିଲା ମୁଁ କେତେ ତାଳ ବାହୁଙ୍ଗା କାଟି ପକେଇବି ଏଠି।
ହଁ ସେଇତ ଶୁଣ ସମେତେ ଯଦି ରାମ ହେଇଯିବେ ରାବଣ କୁଆଡ଼େ ଯିବେ ଯାହା ବି ରାବଣ କିଛି ଟା ରହିବେ ନା ନାଇଁ ଜଣଙ୍କ ଭିତରେ ଜଣେ ରାମ ରହିବ ହଜାର ଭିତରେ ବୁଝିଲେ କି ସମେତ ତ ରାମ ରହିବେନି ନା।
ହଁ ଆଜି ଗୋଟା ବୁଦ୍ଧି ବିଚାରୀ ବୁଦ୍ଧି ବିଚାରି ଗୋଟେ ଚଉପାଢ଼ୀ କରିଦେଲା ଆଉ ଘର ଆଗରେ ଆଉ
ହଁ ଯେ
ଏରେ ଗୋଟେ ଲଜ୍ଜା ଜନକ କଥା ଗାଁ କୁ ଗୁଡା ବାହାରୁ ଗୁଡା ବର ଆସିବ ଭଲ ମନ୍ଦ। ଏସବୁ ଦେଖିକି ମାନେ ଏଗୁଡା଼ ତା ମନକୁ କୋଉ ଭଳିଆ ଆସିବ।
ଏ କଣ କହିବା ତାଙ୍କ ବିବେକୁ ବାଧା ଦଉନି ଆମେ
ହଁ ବର କୋଉ ଆଡ଼େ ସେଇ ସନ୍ତାନ ଘର ଦେଇକି ଯିବ ନା କଣ ନା ଏପଟେ ବୁଲିକି ଆମର ପୂଜା ପଡ଼ିଆ ଆଉ ପଳେଇବେ।
ନା ନାଇଁ ଏପଟରେ ଲୋକ ସବୁ ପୂଜା ପଟେ ବୁଲିକି ଯିବେ। ଆଉ ଆଉ ଗାଡି ଆମର
ଗାଡ଼ି ଆମର ଯେମିତି ଭସାଣି ଗା ଭସାଣି ଗାଡ଼ି ଯେମିତି ଯାଏ ସେମିତି ବୁଲି ପଳେଇବ ଆଉ ନା କଣ?
ଆଜ୍ଞା ହଁ ସେପଟେ ଭସାଣି ଯେମିତି ଗାଡ଼ି ଯାଏ ସେପଟେ ବୁଲିକି ଯିବ।
ଲୋକ ଏପଟେ ସବୁ ଚାଲି ପଳେଇବେ ବର ଗାଡ଼ି ଏପଟେ ଯିବ ନା ବର ଗାଡି ବି ସେପଟେ ବୁଲିକି
ନା ନା ବର ଗାଡ଼ି ଏପଟେ ଯିବ ଗାଁ ଭିତରେ।
ଆଚ୍ଛା ବରଗାଡି଼ ଏପଟେ ସନ୍ତନ ଘର ଦେଇ ସେପଟେ ବାଟ ଦେଇ ଯିବ ଆଉ।
ଆଜ୍ଞା।
ହଁ।
ସେଇଥିପାଇଁ କହୁଥିଲେ ଆପଣ ଟେ ଆସିଲେ ଭଲ ହବ ପହଞ୍ଚି ରହିବେ। ଟିକେ ବାହାଘର ସରିଲା ପର୍ଯ୍ୟନ୍ତ ଆପଣ ଟିକେ ରହିବେ ସହଯୋଗ ଟିକେ କରିବେ। ଆପଣଙ୍କୁ ଟିକେ ବେଶୀ ମାଲୁମ୍ ସେଥିରେ ବୁଝିଲେ କି?
ହଁ।
ସେଇଥିପାଇଁ ଆପଣଙ୍କୁ ଟିକି କଲ୍ କରି ଆପଣଙ୍କୁ କହିଦେଉଛି।
ହଁ ଆଉ ଖିଆ ପିଆ ସରିଲାଣି?
ନାଇଁ ଖିଆ ପିଆ ସରିନି ଖିଆ ପିଆ ହବ। ନା ଜଷ୍ଟ୍ ଗାଧୋଇ ଫାଧେଇ ଆଇଲୁ ସଫା ସଫି କିଛି କରିକି ଆଇଲୁ।
ହଁ ହଁ।
ଆଉ ଆପଣ
ହଁ ଖିଆ ପିଆ ସଇଲାଣି ଆଉ ସେ ଆଜି ଟିଏ ଭାତ ଟିକେ ହେଇଥିଲା ଡାଲି ଟିକେ ହେଇଥିଲା ଆଜି ତ ସୋମବାରେ। ଆଉ ହଁ ଆଉ ସେ ଚିଲି ସୋ ସୋୟାବିନ୍ ଟିକେ ହେଇଥିଲା।
ଆଜ୍ଞା।
ଆଉ ଆମର ଭଡ ଆଳୁ ଭର୍ତ୍ତା ଟିକେ ହେଇଥିଲା ଏଇଆ ଆଉ ଆ ତ ସୋମବାର ଆଜି ଆଇଁ ଆଇଁଷ ଆଇଁଷ ନାଇଁ ଆଜି।
ତାପରେ ଆଜି ଗୋଟା କାଲି ରାତିରେ ଆମର ବାରିରେ ବାଲି ଗଦା ହେଇଚି କୁ ବୁଝିଲେ ବନ୍ଧୁ?
ହଁ।
ବାରିରେ ବାଲି ଗଦା ହେଇଚି ସକାଳୁ ଉଠିଲା ଅଳୁ ସେ ବାଲି ପୁଳା ମାନେ ତା ଭିତରୁ ସେ ଛତି ଆ ଦଶ ପନ୍ଦର ବସ୍ତା କିଏ ନେଇ ପଳେଇଚି।
ଆଚ୍ଛା ବାଲି ଏ ତମର ତମର ଆସଚି ବାଲି ତାହେଲେ।
ଏ ଘର କାମ ପାଇଁ ଆସଥିଲା।
ଆଚ୍ଛା ଷ୍ଟାର୍ଟ ହେବ କାମ?
ହଁ ଘର କାମଟା ଟିକେ ଷ୍ଟାଟ ହବ ଅଁ ଭାଇ ଅ ହେଇ ହେଇଯିବ ଏଇ ମାସେ ଭିତରେ ହେଇଯିବ ଷ୍ଟାର୍ଟେ ରଥ ଟଣା ପୂର୍ବରୁ।
ହଁ।
କାହିଁକି ନା ଭାଇ ବାହାଘରଟା ଗତ ବର୍ଷ ହବାର ଅଛି।
ଆଚ୍ଛା।
ବୁଝିଲେ କି ଏଇ ଆଜ୍ଞା? ହବାର ଅଛି ସେଇଆକୁ ଟିକେ ଘର କାମ ସାରିଦେଲେ ବାହାଘରଟା ବରଉ ସେଇଥିପାଇଁ ଟିଏ ଲାଗି ରହିଚୁ ଯେ ବାଲିଟା ରହିଥିଲା ଯେ ବାଲିଟାକୁ କିଏ ଦଶ
ନାଇଁ ସେଇ ଦେ ଲେଟ୍ କରନା ଲେଟ କରନା ମୋ କହିବା କଥା ଆଜିଠୁ ଆମେ ଦେଖା ଚାହାଁ ଭଲ ମନ୍ଦ କଲେ ଯାହା ବି ହେଲେ ଗୋଟା ଭଲ ହୋଉ ମନ୍ଦ ହୋଉ ଖୋଜିବାକୁ ଆମୁ ବର୍ ଷ ଦେଢ଼ ବର୍ଷ ନାଗି ଯାଉଚି ନା। ଆମେ ଡେରି କରିବାନି ଡେରି କରିବାନି ହଁ।
ନାଁ ନାଁ ଆମର ସବୁ ଦେଖା ଚାହାଁ ସରି ଯାଇଚି ଖାଲି ବାହାଘର ହବ।
ଆଚ୍ଛା ସବୁ ପୁରା କନଫର୍ମ ହେଇ ଅଛି ସବୁ କେବଳ ଏଇ ଘର ଆଗଟା ହେଇଯିବ। ଆର ବର୍ଷୁକୁ ବାହାଘର ହବ।
ହଁ ସେ ଘର ଆଅ ଆଗଟା ହେଇଯିବ ରଙ୍ଗ ଦିଆ ହେଇଯିବ। ତାପରେ ଘରର ତାର ସବୁ ବିଦ୍ୟୁତ ତାର ସବୁ ହେଇନି ପାଁ ହଁ ସେ ଯାହା ପାଇଥିଲେ ସେ ସବୁ ଠିକ ଠାକ୍ ସରଯାଇଚି ଖାଲି ଅଁ ବିବାହ ହବ।
ଭଲ ପାଇଥିଲେ? ଆଚ୍ଛା ଅହ ଏ ଦିଟା କାର ତମର ବି ହବ କି?
ଆଜ୍ଞା।
ଆଚ୍ଛା ସତେରେ?
ଆଜ୍ଞା ଏକା ଥେରେ ବାହାଘର ହେଇଯିବ ଆଉ ଗୋଟେ ଇଏରେ। ତିଥିରେ ଏକା ତ ଗୋଟିଏ ଭୋଜିରେ କାମ ସରିଯିବ ବୁଝିଲେ କି?
ହଁ ଆଉ ସେଇଆ କରନ୍ତୁ ଆଉ ଆଜିକା ଡେଟରେ ଆଉ ଏକା ଖର୍ଚ୍ଚରେ ବ ଉଠେଇଦବା ନାଁ ଆଉ ଦିଟା ଖର୍ଚ୍ଚ।
ତ ଟିକେ ଝିଅ ମିଳିଆ ବୋହୁତ କଷ୍ଟ ହେଇଯାଉଚି ଆମ ଜାତିରେ। ଯୋଉଠି ଯାହା ମିଲେ ବାହା ଯିବା କଥା ଆଉ କଁ।
ଯୋଉଠି ଯାହା କାଇଁ ଏରା ମିଳିବେ ଭଲ ପିଲା ଭଲ ପିଲା ତମେ ଭଲ ଝିଅ ମିଳିବନି କାଇଁ ତମକୁ?
ନାଁ ନାଁ ଏ ଅଛନ୍ତି ପିଲା ଯୋଉଠି ଆଉ ଆଜିକାଲି ସବୁ ଜାତିର ଝିଅ ସବୁ ସଟେଜ୍ ହେଲେଣି ନାଁ। ଯୋଉଠି ଯାହା ମିଲଲା ଆମ ରଖିଦେଇଚୁ ବିଭାଘରଟା ହେଇଯିବ ସେଇତି ଆପୁ ଜଣେଇ ଦିଅ ଆଗୁରୁ ଜଣେଇ ଦେଲି। ଟିକେ ଆସିକି ଦେଖାଚାହଁ କରିଏ।
ହଁ, ନାଇଁ ସେ ଯେତେ ଶୀଘ୍ର ତାକୁ ଟିକେ ଘର ଫର ଭଲ ମନ୍ଦ କାମ କରି, ଆଉ-ଉଁ ତାକୁ ଇଏ କର ତେମେ ଆଉ, ବୁଝିଲ! ଆର ବର୍ଷକୁ ଭମ୍ କରିଦିଅ ଆଉ। ବୁଝିଲ!
ହଁ, ଆଜ୍ଞା ଆପଣଙ୍କ ବାହାର ପୁଣି କେବେ ହଉଛି ବନ୍ଧୁ?
ନାଇଁ ଆଜ୍ଞା, ଆମର ବୟସ ହେଇନି। ଆମର କଣ ବାହାଘର ଆମେ ବାହା ହବୁନୁ ବ ଭାବୁଛୁ! କଣ ବାହା ସାହାବ୍ ଆପଣ ଦେଖୁଛନ୍ତି! ଆପଣ ଦେଖୁଛନ୍ତି ସବୁ ଏଇ ଯୋଉ ବଜାର ର ପରିସ୍ଥିତି ଆଧେରେ କଣ ତମେ?
ବଜାର ପରିସ୍ଥିତି ହେଲେ, ଆଉ କଣ ଲୋକ ବାହା ହେବେନି?
ମିନି ମିନିମୋମ୍ ଟା ଟଙ୍କା ପଚ୍ ଚାଶ୍ ଷାଠିଏ ହଟା ମାସକୁ କମେଇଲେ, ଆମେ ଚିନ୍ତା କରିବା କଣ କରିବା କଣ ନାହିଁ ଭଲ ମନ୍ଦ ବୁଝିଲେ? ଆଉ-ଉ ଏ ଟଙ୍କା ଦଶ ହଜାର ପାଞ୍ଚ ହଜାର ଏଇଗୁଡା ରୋଜଗାର କଲେ ଆଉ, ସମାଜରେ ବଞ୍ଚି ହବ।
ନା ନାଇଁ ଇନକମ୍ ଟିକି ସମ୍ପର୍କ ନାହିଁ ବୁଝିଲେ କି!
ହଁ, ନାଇଁ ସମ୍ପର୍କ ଇନ୍ କମ୍ ଆପଣ ବୁଝୁନାହାଁନ୍ତି, ରୋଜଗାରଟା ହଉଚି ମୁଖ୍ୟ। ଯଦି ଯଦି ଜଣେ ପୁଅର ଯଦି ରୋଜଗାର ଭଲ ଅଛି! ତାହେଲେ ତାର ସମାଜରେ ଇଜ୍ଜତ ଅଛି। ବାହା ହେଇଗଲେ ଖାଲି ଥୋଡିନା ବା ବାଆ ହେଇଗଲେ ଗୋଟେ ଝିଅର ହାତ ଧରିଦେଲେ ଙ୍କୁ ଫୁଣି ଖୁସିରେ ରଖିବାର ଅଛି। ନା ନାଇଁ! ଏମିତି ଆମେ ଯେମିତି ରହୁଛେ ତାଙ୍କୁ ସେମିତି ରଖ୍ ଖିଆର ଅଛି। ବୁଝିପାରୁଛନି ନା ଆପଣଙ୍କ କଥା? ଆମେ ଯେମିତି ରହୁନା କାହିଁକି। ଆମର ଛୋଟ ବଳଟା ଯେମିତି କଟିଥାଉନା ନାଇଁକି। ଆମେ ଆଗକୁ ଭଲଟା କରିବା ନା!
ହଁ, ବୁଝୁଛି ବୁଝୁଛି।
ହଁ।
ପାରିବାରିକ ସଂସାରିକ ବିଷୟରେ ଅ ଆପଣଙ୍କ ବହୁତ ଜ୍ଞାନ ଅଛି। ସେ ଜଣାପଡୁଚି! ବୁଝିଲେ କି, ବା ହେଇନା ସିନା କିନ୍ତୁ, ଜ୍ଞାନ ପ୍ରବଳ ତମର ସେଥିରେ।
ହଁ, ହଁ ନାଇଁ ମୁଁ ସେଇ କଥାଟା କହୁଛି। ଆଉ ଆମେ ଥୋଡିନା ଆମେ ଏମତି ଏମିତି ଏମିତି ହାତ ଜଣ ଗୋଡେ ଝିଅ ହାତ ଧରି ପକେଇବା। ଏଇ ପୋଜିସନ୍ ରେ ଥାଇ ଆମେ ଗୋଟେ ଝିଅ ହାତ ଧରି ପକେଇବା। ଆମେ ହଇରାଣ ହବା, ଥୋଡି ନା ତା
ତପ୍ ନାଇଁ ନାଇଁ ସେମିତି ହବନି ଆଉ।
ଟା ଭଲ ବେଶ ବନେଇବା ଭଲ ମନ୍ଦ ମୁଁ କହିବା କଥାଟା ଆପଣ ବୁଝିପାରୁଛନ୍ ନା?
ଆଜ୍ଞା।
ହଁ, ଆଉ ଆଗ ମୁଁ ଟୋଟାଲ୍ ଯଦି ଟୋଟ୍ ମୂଳରୁ ଯଦି ଟୋଟାଲି ବିବାହ କରିବନି କରିବନି, ଆଉ ଯଦି ଏମିତିରେ ବିବାହ କରିବାର ନାହିଁ।
ନା, ଆଜ୍ଞା। ଆପଣଙ୍କ ବଡ ଭାଇଙ୍କ ବିବାହ ହେଲାଣି?
ନାଇଁ ଆଜ୍ଞା, ବଡ଼ ଭାଇଙ୍କର ତ ବୟସ ହେଇନି। ଆମ ଦି ଭାଇଙ୍କର କାହାର ବୟସ ହେଇନି। ଆଉ ସିଏ ବଡ଼ ବାପୁଅ, ଦାଦା, ବଡା ବାପୁଅ, ଭଲ ମନ୍ଦ ଯାହା ଥିଲେ ସବୁ ବାହାସା ହେଇଗଲେଣି। ଆଉ ଆଉ ଆମର ଏବେ କା କିଛି ନାହିଁ-ଉଁବ୍ ଆଉ କାମ ନିମନ୍ତ କିଛି ନାହିଁ, ଆଉ ସେ ଭାଇ ପୁଅ ଜନ୍ମଦିନ ଯାହା ହଉ ବାରବର୍ ଛ ଆଡ଼କୁ ପ୍ରୋଗ୍ରାମ୍ ହଉଛି, ଦେଖିବା କଣ ହଉଛି? ମୁଁ ହେଲେ ଆପଣଙ୍କୁ ଜଣେଇବି ଆଉ?
ଆଜ୍ଞା, ଆପଣ ଜଣେଇବେ! ନିଶ୍ଚିନ୍ତ ଜଣେଇଲେ ଆମେ ନିଶ୍
ହଁ, ଏଇ ଆପଣ ତ ଯାଇ ପହଞ୍ଚିଚନ୍ତି, ଭଲରେ ମନ୍ଦରେ ଆପଣ ଯୋଉ ଥର କହିଛି ଆପଣ ଯାଇ ପହଞ୍ଚିଛନ୍ତି ଏଇଟା ବଡ଼ କଥା। ଆପଣ ଯାଇ ଥିଲେ, ଗୋଟେ ଥର ବାହାଘରରେ ଭଲ ମନ୍ଦ। ଯାହା ହଉ ଆପଣଙ୍କୁ ଧନ୍ୟବାଦ ଜଣଉଛି। ହଁ ହଁ, ହଁ, ଆପଣ ଯାଇ ପହଞ୍ଚିବେ। ଆପଣ, ହଁ। ହଁ, ବୁଝିପା ହଁ ବୁଝିଲି। ନାଇଁ ଆପଣ ଯାଇ ପହଞ୍ଚଚନ୍ତି, ମୁଁ ମାନୁଛି।
ଆଜ୍ଞା, ଏଟାକୁ କଣ ଏଇ ଯୋଉ ପରିବେଶର ଲୋକମାନେେ ଭାରି ବିଶୃଙ୍ଖଳିତ ହେଇଗଲେଣି ବୁଝିଲେ କି।
ଆଚ୍ଛା ତମର ସେ ବାଲିଟା ସତରେ ସରି ହେଇଛି ଆପଣ ଯୋଉ କହୁଛନ୍ତି ମୋତେ?
ଆଜ୍ଞା ବାଲିଟା କେତି ସକାଳୁ ଉଠିଲା ବେଳକୁ ରାତିରେ ଠିକ୍ ଠାକ୍ ଥିଲା। ସକାଳୁ ଉଠି ଆଉ ଉଠିକି ଗଲା ବେଳକୁ ବାଲି ଖଣ୍ଡିଆ ହେଇଛି ସଧା ଦଶ ପନ୍ଦର ବସ୍ତା ବାଲି‌ ସେଇଠୁ ପଳେଇଛି ଯେମିତି ଲାଗୁଛି। କୁକୁର ତ କୁକୁର ତ ଇଏ କରିଥିଲେ।
ମତେ ଲାଗୁଛି ସେ ସେଇ ଟିକା ଲୋକ କିଏ ନେଇଛନ୍ତି। ତୋଳି ନା ଆଉ ଗାଁ ଭିତରୁକୁ ଯାଇ ଲୋକ ଆଣିବେ ବାଲି।
ହଁ ଜଣା ପଡ଼ୁଛି ଶୁଣ ସେ ମତେ କାହିଁ ଟିକେ ଡା଼ଉଟ୍ ହଉଛି। ଆଖ ପାାଖରେ କିଅଣ ହଉଛି କଣ ନାହିଁ? ମଝିରେ ସେମିତି ଇଟା ମିଟା ପଳେଇଲା ଯେ ଜଣା ପଡି଼ଲାନି।
ଯି ସେଇଠିକି ଆସ ସେଇଠି ତ ସବୁ ଗଲେଣି ସବୁ ଅଲଗା ପ୍ରକାର ଲୋକ ସବୁ। ଆପଣ କଣ ଜାଣିପାରୁଥିବେ ସବୁ କାହା କଥା। କଉଚି ଭଲ ମନ୍ଦ।
ହଁ ବୁଝୁଛିୁ ବୁ
ତାଙ୍କର ତ ସବୁ କଳା ସବୁ ଆଗରୁ ଅଛି ନା ସିଏ ସବୁ ଏଠି କାରବାର କରନ୍ତି ଭଲ ଭ ହ ଆମେ ସବୁ ଆ କେଏ ଦ ଦେଖିଛୁ ନା।
ହଁ ତାଙ୍କର ବିଭିନ୍ନ ଜାତିର ଲୋକ ଅଛନ୍ତି ନା। ଆଉ ଉପରେ ଭଲ ଭିତରେ ଟିକେ ଖୋଳିବେ ତାଙ୍କର ପକ୍ରୁତି ବୁଝିଲେ କି?
ହଁ।
ହଁ ଟାଇଗର।
ଅଲଗା ପ୍ରକାର ସାଉଣ୍ଡ ଆଜ୍ଞା ଆସୁଛି କଣ ଆପଣ ଟିକେ ଦୂରେଇ ଯାଆନ୍ତୁ।
ଆଜ୍ଞା ମୁଁ ଦୂରେଇ ଗଲି ସେଇ ଗାଡି଼ ଗାଡି଼ରେ ଯିବା ଆସିବା ସାଉଣ୍ଡଟା ଇଏ ହୁଏ। ବୁଝିଲେ ଆଉ ଦେଖିବା କଣ ହଉଛି ବୁଝିଲେ କି ବନ୍ଧୁ? ଜୀବନ ପରିସ୍ଥିତି ସବୁବେଳେ ଅଙ୍କା‌ ବଙ୍କା ନଈରେ ଚାଲିୁଛି।
ବାଲି ତମେ କୋଉଥିରେ ଆଇଁଲ ଟ୍ରାକ୍ଟର ରେ ନା ଡମ୍ପର୍ରେ?
ନା ଡମ୍ଫରରେ ନେଇକି ଆଇଲି ବନ୍ଧୁ।
ଆଚ୍ଛା ଡମ୍ଫର କେତେ ବହିଲ ଏବେ କେତେ ଚାଲିଛି ଡମ୍ଫର ରେଟ୍?
ଟା ପହିଲା ତେତିଶ।
ଆଚ୍ଛା। ଆ ତିନି ହଜାର ଥିଲା ତିନି ହଜାର ଥିଲା ବଢ଼େଇକି ହେଇଯାଇଛି ବତିଶହ ତେତିଶ ଏମିତି ହେଇଯାଇଛି ଆଉ। ଭଲ ବାଲି ଭଲ ବାଲି ପ୍ଲାଷ୍ଟର୍ ବାଲି ଦେଇଥିବ ଆଉ ନା କଣ?
ହଁ ପ୍ଲାଷ୍ଟର ବାଲି ଆଣିଛି।
ମିଡି଼ୟମ ମିଡି଼ୟମ୍ ସାଇଜ୍ ଆଉ ବେଶି ଚୁନି ନୁହଁ କି ବେଶି ଗୋଡ଼ା ନୁହଁ ଆଉ।
ନାଇଁ ନାଇଁ ପ୍ଲାଷ୍ଟର ଆଉ ମେ ତଳ ମେଜିବା ପାଇଁ ବାଲିଟା ଆଇଛି। ବତିଶ ତେତିଶ ପହିଲା ଆଉ।
ମିଡି଼ୟମ୍ ସାଇଜ୍ ହେଇଥିବ ନା? ହଁ।
ହଉ ବନ୍ଧୁ ମୁଁ ଟିକେ ରଖୁଛି ଘରେ ଡା଼କିଲେଣି ବୁଝିଲେକି।
ଆଚ୍ଛା ଆପଣ ଆଉ କରିବେନି ଏବେ?
ଆଜ୍ଞା।
ହଉ ହଉ ହଉ।